ହାଲୋ। ହାଲୋ।
ହେଲୋ। ହେଲୋ।
ହଁ କଣ କରୁଚ। ହାଲୋ।
ବସ୍ଥିଲି ଆଉ।
ଏଇଠି ବସ୍ଥିଲି ଆଉ। ଓହୋ ଆଉ ଖାଇଚ କଂ। ଉଁ।
ଏଇନି କିଛି ଖାଇନି କିଛି ବା।
ଅହ କଂ ପାଇଁ।
ଏଇ ଖାଇନି ଗାଧୁଆବେଳେ ଖାଇଥିଲି ଆଉ ଖାଇନି ଆଉ।
ଅହ। ଆଉ ତମ ବୋଉ ବାପା ହେରିକା।
ବାପା ନାହାନ୍ତି ଯାଇଛନ୍ତି କଟକ ବୋଉ ଘରେ ଆଉ।
ଅ ହ ଅବିକା କୋଉଠି ଅଛ?
କଣ ହେଇଚି?
ମୁଁ କହିଲି କୋଉଠି ଅଛ?
ଏଇ ଗୋଟେ ଵଡ୍
ଘରେ ନାହ ନା
ବଡ ବୋଉଙ୍କ
ଓହୋ ଆଉ ତାଙ୍କ ଘରେ ମୁଁ କହିଲି ତାଙ୍କ ଘରେ ସମିତେ କଣ କରୁଛନ୍ତି? ବଡବୋଉ ଘରେ ସମସ୍ତେ କଣ ଅହ। ଭଲ ଆଉ।
ହୁଁ।
ଆଉ। ଆଉ କଣ ସନ୍ଧ୍ୟାବେଳେ କିଛି ଖାଇନ?
ନାଇ।
ଓହୋ। ମୁ କହିଲି ଆଉ କଣ?
ଆଜି ଅଙ୍ଗନବାଡ଼ି ଯାଇଥିଲ?
ହୁଁ ନାଇଁ ଆଜି ଯାଇନି ବା ବର୍ଷା ହେଲା ତ ଆଜି ଆଉ ଯାଇନି ଆଉ।
ଓହୋ।
ବର୍ଷା ଏବେ ହଉଛି ନା କମି ଯାଇଛି?
ଟିକେ ପ୍ରକାର ଆଉ। କହୁନୁ। ଆଉ ତମେ କଣ କରୁଛ?
ଏଇଠି ବସିଛି ଆଉ। ଆଉ ଖାଇଥିଲ କଣ?
ମୁଁ ଖାଇଥିଲି ବିସ୍କୁଟ କ୍ଷୀର।
ଅହୋ ଆଉ ଘରେ କଣ କରୁଛନ୍ତି?
ଘରେ କଣ କରୁଛନ୍ତି? ଘରେ ସବୁ ଏଇଠି ଅଛନ୍ତି ମା ରୋଷେଇ କରୁଛନ୍ତି ଆଉ।
ଓହୋ କଣ ରୋଷେଇ କରୁଛନ୍ତି ବା?
ମାଛ ଭଜା।
ହୁଁ ହୁଁ ରାତିରେ ରୁଟି ନା ଭାତ?
ରୁଟି ନା ଭାତ। ନା ଆଜି ଟିକେ ବର୍ଷା ହଉଛି ସେଥିପାଇଁ ରୁଟି ହଉଛି ଆଉ।
ହୁଁ ହୁଁ ହୁଁ। ଆଉ।
ତମେ ଖାଇ ସାରିଲଣି? ନା ବର୍ଷା ତ ହଉଛି ଆଉ କୁଆଡେ ଯିବୁ।
ହୁଁ ହୁଁ।
କଣ କହିଲ?
ଦେହ ଭଲ ଅଛି?
ହଁ ବହୁତ ଭଲ ଅଛି ଆଉ ତମ ଦେହ?
ହଁ ଭ
ହଁ ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ହଁ।
ହଁ ହୋ।
ଆଉ
ହଁ ଆଉ ତମର ଆଜି କଣ ରୋଷେଇ?
କଁ ହେଇଚି?
ତମର ଆଜି କଣ ରୋଷେଇବା?
ଆଜି ହେଇଥିଲା ଭାତ ଡାଲମା ହେଇଥିଲା।
ଓ ଭଲ। ହଲୋ ଆଉ ବୋଉ କଣ କରୁଚି? ହାଲୋ ହ୍ୟାଲୋ।
ହଁ।
ହଁ। ଆଉ ବୋଉ କଣ କରିଚନ୍ତି?
ଘରେ
ହୁଁ। ଆଉ ତମ ଘରକୁ ଯୋ ଉ ଛୋଟ ଝିଏଟା ଆସେ ସେ ଆସିନି?
ନାଇଁ ଆସିନି ଆଉ।
ନାଇଁ ଆସିନି।
ଆଉ କଣ?
ହ ଆଉ ଏକା କଣ କରିବ?
ହ୍ୟାଲୋ। ହ୍ୟାଲୋ।
ହଁ ହଁ ହଁ।
ଆଉ କଣ? କୁଆଡେ ଆଉ ବୁଲିବୁ ପ୍ଲାନିଂ ହେରିଆ ନାହିଁ?
ହଁ ଆଗକୁ ଅଛି ରଥଯାତ୍ରା ପାଇଁ।
କୋଡ଼ି ପୁରୀ ଯିବ?
ହଁ ଚାଲିଚି ତ। ହଁ ଯିବାର ଅଛି କାଳିଆରେ ଡୋରି ଲାଗିଲେ ତ ଯିବୁ।
ଓହୋ କିଏ କି ବା ଘରୁ
ଆଉ ତମ
ଅଛି
ନା ଫ୍ୟାମିଲି।
ଅ ହ
ଅ ଆଉ ତମର କଣ ପ୍ଲାନିଂ ଅଛି?
ନାଁ କିଛି ନାହିଁ ପାଠ ପଢା ପଢି ଚାଲିଚି ଆଉ।
ଓହୋ।
ଆଉ
ଆଉ
କୋଉ ଖାଇଥିଲ ଗାଧୁଆ ବେଳେ?
ମୁଁ ଖାଇଥିଲି ଭାତ ଡାଲି ଭଜା କାକୁଡି।
ଆ ଆଉ ଦେହ ଭଲ ଅଛି?
ହଁ ବା ଦେହ ଭଲ ଅଛି।
ହୋଉ କ
ହାଜି କଣ ରୋଷେଇ ହେଇଥିଲା?
ଆଜି ରୋଷେଇ ହେଇଥିଲା ଭାତ ଡ଼ାଲମା ହେଇଥିଲା ଆଉ କିଛି ହେଇନି।
ଅ ହ
ଆଉ।
କାଲି ତ ଅଙ୍ଗନୱଡି ନାଇଁ ଯେ ପଢୁଥିଲା ଆଉ।
ହୁଁ ତଳି ଉଆଁ ହେଲା ସେ ପଇଲା କଣ ବା ବିହନ ପଇଲା।
ନାଇଁ ମେଘ ଜୋରରେ ହୋଉଚି ଆଉ ପାଣି ବୋହୁତ ହେଇଯାଇଚି ଆଉ। ମେଘ ଛାଡିଲେ ସିନା କଁ ହବ।
ହୁଁ ଆମ ଆଡେ ସେମିତି ହେଇଯାଇଚି ଆଉ।
ହୁଁ ବର୍ଷା ସିନା ଛାଡିକିଲେ ସିନା କିଏ କଣ କରିବେ ବର୍ଷା ତ ଛାଡୁନି ଆଉ।
ହଁ
ଏମିତି ଆଉ ଆମର ବି ବିହନ ପଡ଼ିନି ଆମର ଗଜା ହଉ ମାନେ କଁ ଯଉ କଣ ପାଣି ଛଣା ହେଇକି ପଇଡ ରହିଚି। କେବେ ହବ ଆଉ ବର୍ଷା ତ ଲାଗିକି ରହିଛି ଆଉ।
ସେଟା ତ ପକେଇଲେ ଗଛ ତ ତୋଟାଲି ବୁଡିକି ରହିବ ନା।
ହୁଁ
ପଚିଯିବ।
ହଁ। ଆଉ କଣ?
ଆଉ ତୁମ ବାପା କଲ୍ କରିଥିଲେ?
ନାଇଁ ବା ବାପା ଫୋନ୍ କରିନାହାନ୍ତି କରିବେ ଆଉ।
ଓ ହୋ ଆଉ ଦିଦି?
ହୁଁ ଦିଦି ସକାଳୁ ଫୋନ କରିୁଥିଲା ଅବିକା କରିବି ଆଉ ସବୁ ଆଉ। ଭାଉଜ ମାଉସୀ ପୁଅଙ୍କର ବାହାଗର ପୁରୀ ଗଲା?
ସେ ତାଙ୍କ ନିର୍ବନ୍ଧ କାଲି ସରିଚି। ବାହାଘର ବୁଧୂ ବାରେ ଆଉ।
ଓ ହୋ ବାହାଘର କେତେ ତାରିଖରେ?
ବୁଧୁବାର ବା।
ଓ ହୋ। ବାହାଘରକୁ ଯିବ?
ହଁ ଦେଖିବି ବାହାଘରୁକୁ ଗଲେ ଯିବି ନହେଲେ ନାଇଁ ରିସେପ୍ସନ ନହେଲେ ନାଇଁ ଯିବି ଆଉ।
ଖୁସି ଭାରି କଟକରେ ବାହାଘର ନା?
ନାଇଁ ସେ ଗାଁ କଟକୁରୁ ବର ଆସିବ ଏଠି ଗାଁ କୁ ଆସିବ ପଣ୍ଡୁଅରେ। ଏ ରିପସେସନ ଟା ସେଆଡେ ମଣ୍ଡପରେ ହବ।
ଓ ହୋ।
ବାଘର ଟା ଗାଁ ରେ ହବ।
ଗାଁ ରେ ବାହାର କରିଦେବେ ରିସେପ୍ସନ ସାଡେ କରିବେ ଆଉ।
ହଁ। ସିଏ କହୁଥିଲେ ମଣ୍ଡପରେ କରିଆ ପାଇଁ ସିଏ ଯୋଉଠୁ ସେ ଝିଅର ବାପା କହିଲେ କି ନାଇଁ ମୋ ଝିଅକୁ ମୁଁ ଘରେ କରିବି।
ହଁ ଗାଁ ର ଲୋକ ବାହାର କରିଦେବେ ଗାଁ ର ଲୋକ ବି ତାଙ୍କ ସାହି ହେଇକିଥିବେ।
ହଁ ନଥିଲେ ସେ ହଁ ଯାଇକି ମଣ୍ଡପରେ କରିଦେଇଥାନ୍ତେ। ନାହିଁ। ପଇସା ତ ହ ଅଛି ମଣ୍ଡପରେ
ହ
ହଁ ଡବଲଟ ରୁ ଗାଡି କରିକି ଇଠୁ ଯେ ଏଇଠୁ ପୁଣି ଗାଡି କରିକି କଟକ ଯିବେ।
ହୁଁ ହଁ ମା ଏଠି ତାଙ୍କର ସାାଇ ଭାଇ ସ
ହଁ
ଠି ଭ ହେକି ସିତି ରହିଗଲେଣି ସିତି ବି ସେମିତି ତା କରିବା ସବୁଠି ଦେଖିବାକୁ ପଡିବ ଆଉ
ଓହୋ ସେଏ
ବାପା ସେଇଠିି ଯାଇଛନ୍ତି ନା।
ହଉ ହଉ ବାପା ଆଜି ଯାଇଛନ୍ତି। ବା ସକାଳେ ଆଜି ଗଲେ ଦଶଟା ବେଳକୁ ଯାଇଛନ୍ତି ନା ଘର କଲରଟା ହଉଛି ତ।
ହ ହଁ ହଁ ତ କାଲି ଆସିବି ନା ରହିବ ଯା।
ନାଇଁ କାଲି ପଳେଇ ଆସିବେ କାଲି ତାମେ ସବୁ ସଜିବ ପଳେଇ ଆସିବେ ଆଉ। ପଳେଇ ଆସିବ ବାହାଘରକୁ ସେ ତ କହିଛନ୍ତି। କ'ଣ କରିବୁ ଆଉ
ହଁ ହ
ତାର ଦିଟା ପୁଅ କାଲି କ'ଣ କରୁଛନ୍ତି? ବାପା କାଲି ଯ ଯାଇଥିଲେ।
ହୁଁ
ଆ ମାନେ ସମସ୍ତେ ଯ ମଠ ଭିତରେ ଅଛନ୍ତି। ଇଏ ଦିଟା ଟୋକା ବାହାରକୁ ପଳେଇ ଯାଇଛନ୍ତି। ଛୋଟ ଛୋଟ ଛୁଆ ବାହାରୁ ପଳେଇ ଯାଇଛନ୍ତି। ବାପା ସୋଠୁ ଦେଇି ଦେଖିଲା ବେଳକୁ ସେ ଦିଟା ବାହାରେ ବାପ ସଠୁ ଗଲେ ବୋଇଲେ ଯିଏ କ'ଣ ହେଲା ବାହହାରକୁ କମେଇ ଯାଇଛ? ନା ଜଦେ ଟିକେ ଶୁଣିଲ ନା କ'ଣ? ନା ଟିକେ ଆସିଲ ଦୋକାନ କୁ ବାପା ଯୋଉଠୁ ଗଲେ ଗଲେ କ'ଣ ଆଣିବୁ ଛୁଆ ଟା ବାପା ସଠୁ ଦୋକାନକୁ ଯାଇ ଗଲେ କହୁଛି ଜେ ଯେେ ମୁଁ ଗୋଟେ ବନ୍ଧୁକ ନେବି। ସପ କିଲୋ ହଉ ଦେ ଆଡ ଆଉ ଗୋଟେ ଧୋଇଲା ଗୋଟେ ଚାରିଶହ ସ ଗୋଟେ ବନ୍ଧୁଟ ହଁ ବଡ ବନ୍ଧୁଟା ଧରଲା ତାପଠୁ ବାପା କହିଲେ ତୁ ଆକୁ ନବୁ। ନା ହଁ ଜଜେ ମୁଁ ଏଇ ଗୋଟାକୁ ନେବି ବାପା କହିଲେ ସେଟା ସତ ବନ୍ଧୁକ। ଗୋଟିେ ଦବୁ ଯଦି କାଟେ ପୁଲିସ ଆସି ତତେ ଦେଇକି ଯ ନା ହଉ ହଉ ଜେଜେ ମୁଁ ଆକୁ ଆଉ ନେବିନି। ତା ଛୋଟ ଦେଇ ନଉନୁ ନା ସେଗୁଡା ଆମର କ'ଣ ହବ ଛୋଟ ନାଇଁ ମୁଁ ବଡ ଦରକାର। ଆଡେ ବନ୍ଦ କଥଲା ହଁ। ଭାରି ଅଭିଜା ସେୋଠୁ
ତାଙ୍କେ ଦିଟା ପୁଅ ନା ପା
ହଁ ଦିଟା ଜାଳ ପୁଅ ଆଠ ମାସରେ ହେଇଥିଲା।
ଦି ଜଣ ଜକ ଆସିଛନ୍ତି।
ହଁ
ଓହୋ
ମା କପି ତ ଦେଇକି ସେ ଜମା ଭଲ ପାଇବି। କବେ ଜେଜେ ଆମର ଭଲ
କେତେ ପଡଙ୍ଗଗଲେଣି ସିଏ।
ପଢୁ ପ୍ରଥମ ନା ପ୍ରଥମରେ ପଡୁଛି ନା କ ତଁ ଥ ନା ଦି ଓେ ନ ଛୋଟ ଛୁଆଡା ବା ଗୋଟେ ତାଦହରୁ ଗଳି ପଡ଼ଲା ବାଲକୁନି ଉପ